କୁହ କଣ କରୁଚ? ଏଇଠି ବସିଥିଲି ଆଉ ତମେ?
ହୁଁ ମୁଁ ଏଇଠି ବସିଚି ଟ୍ୟଉସନ ଚାଲିଚି ଏମିତି ଆଉ।
ହଁ ସବୁ କାମ ମିଶିଯାଇଚି ଆଉ।
ହଁ।
ଆଉ ସେପଟେ ବର୍ଷା ହଉଚି?
ବର୍ଷା ନାହିଁ ଆଜି ସକାଳୁ ଏମିତି ବର୍ଷା ଉଠେଇଚି ଯେ ବର୍ଷା ହଉନି।
ଆଉ ସନ୍ଧ୍ୟା ବେଳେ କଣ ଖାଇବା ହେଇଥିଲା?
ସନ୍ଧ୍ୟା ବେଳେ ଏଇ ବ୍ରେଡ ଖାଇଥିଲି ଆଉ ଗ୍ରୀନ୍ ଟି।
ଓ କାହିଁ ଗ୍ରୀନ୍ ଟି ପିଆ ପିଆ ହଉଚି ମୋଟା ପାଇଁ।
ହଁ ମୋଟା ପାଇଁ ଏତେ ଜିନିଷ କଲେ ବି କୋଉପଠିଆ କମୁନି।
ସେ କହିବା କଥା ସେ ଯେତେ କମିବାର ଥିବ ଯଦି ମନକୁ ହିଁ କମିଯିବ ଆଉ ଯଦି କମିବାର ନଥିବ ତା ଯାହାବି କରା।
ଏ ଆମର ଜିନ୍ ସେଇଆ, ମୋ ମାମୁଁ ଘର ଜିନ୍ ସେଇଆ ଆଉ ଆମ
ଆଉ ତମେ ଚେଷ୍ଟା କରୁଚ କମିବ ବୋଲି ଜିନ ଦୋଷ ଅଛି ନା କମିବନି।
ମତେ ତ ଯିଏ ଦେଖୁଛନ୍ତି ଆମର ସମସ୍ତେ ମୋଟା ଡେଙ୍ଗା, ଡେଙ୍ଗା ତ କେହି ମାନେ ପାଞ୍ଚ ତଳକୁ ପାଞ୍ଚ ଫୁଟ ତଳକୁ ତ କେହିନାହାନ୍ତି ସାଢେ ପାଞ୍ଚ ଫୁଟ ତଳକୁ
ସେଇ ହିସାବରେ ହେଲଥ ହେଲେ ଅସୁବିଧା କଣ ଅଛି କିଛି ତ ନାହିଁ। ତାମାନେ ନୁହଁକି ସମସ୍ତେ ପତଳା ରହିବେ ବୋଲି। ହାଇଟ ଅନୁସାରେ ହେଲଥ ସେ ସେଥିରେ କଣ ଅଛି, ସମସ୍ତେ ଏଇଟା ଲୋକ କହିବେ ତମେ ଯଦି ଅତି ପତଳା ହେବା ଲୋକ କହିବେ ମାନେ ଖାଉନି ନା କଣ ଘରେ ଖାଇ ବାହାର ଲୋକ ଦେଖିଲେ ଆଉ ମୋଟା ହେଲେ କହିବେ ଏଝିଅ ଟା କଣ ଏତେ ମୋଟା ହେଇଚି ସେ ଭୁଲ କଥା ଆମେ ଆମର ଶରୀର ଆମେ ଯେମତି ଆମେ ସେମତି ରହିବା ସେଥିରେ କଣ ଅଛି।
ଷ ଗଲେଣି ଟ୍ରାଏ ଜିରା ଗରମ ପାଣି ଲେମ୍ବୁ ଗରମ ପାଣି। କିଛି କୋଉ ପଟିଏ କମୁନି।
ଆଉ ଉଷୁମ ପାଣି ଦେଖୁଥିବ ଏବେ ଡ଼କ୍ ଡ଼କ୍ଟର କହୁଚନ୍ତି ମାନେ ନ ଆମେ ଯୋଉ ନଖଉସୁମ୍ ପାଣି ନା ସକାଳୁ ଉଠି ପିଉଚନ୍ତି
ହୁଁ।
ପିଇବା କଥା ନାଇଁ, ପିଇଲେ ଶ୍ଵାସ ନଳୀ ଟା ସେଇଟା କଣ ଗୋଟେ ମାଂସ ଜିନିଷ ତ ସେଇଟା ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ମାନେ ଇଏ ହେଇଯିବ ମାନେ କଣ କହିଲ ବ ସିଝିଲା ଟାଇପ ର ଯୋଉ କୁହନ୍ତି ନା ସେ ପାଣି ଟା ଗରମ ପାଣି ପିଇଲେ ଦେହ ପାଇଁ ଦେହ ପେଟ ପାଇଁ ଭଲ କିନ୍ତୁ ଯୋଉ ଦେଇକି ଯାଉଚି ଭିତ୍ ଭିତର ଟା ତ ସେଟା ଖରାପ ହବ ଡକ୍ଟରଙ୍କ କହିବା କଥା, ଆଉ ନଖସୁମ ପାଣି ପିଇଲେ ବି ପ୍ରାୟ ଝଡି ଯାଉଚନ୍ତି ସେ କହିବା କଥା ଯାହା ଶରୀର ଯାହା।
ସେୟା ସେଗୁଡା କହିବା କଥା ମୁଁ
ଆଉ ଜିନ୍ ଦୋଷ ଯଦି ଥିବ ଜିନ୍ ଦୋଷ ଥିବ ସେଇଟା ଜମା ବି ହବନି।
କୋଉ ପଟିଆ କମିବନି ତ କୋଉ ପଟିଆ ମୁଁ ଯେତିକି ଜିନିଷ ବା କହୁଚି ଯେତ୍ ଏତେ ଦିନିସ ମୁଁ ପିଇଲିଇଁ ତା ଦେହରେ ପୁଣି ଦିଟା ଅପରେସନ ବି ହେଇ ସାରିଲାଣି ତଥାପି ବିି ମୋର କମୁନି।
ଛାଡ ତମେ ଏତେ ଆଉ ତା ପାଇଁ ଓ ଆଉ ମାନେ ଟେନସନ ନିଅନି ଯାହା ଯିଏ ଯେମିତି ସିଏ ସେମିତି ହିଁ ରହିବ।
ସେମିତି କଣ କରିଆ।
କେବଳ ଗୋଟେ ଜିନିଷ କମେଇବ ସେଇଟା ହେଲା କଣ କହିଲ? ସେଇଟା ହେଲା ଟେନସନ, ମାନସିକ ସା ସା ଅଶା ମାନେ ହେ ଟେନସନ ଟା କଣ ସମସ୍ତଙ୍କର ଅଛି? ଆଉ କଣ ଟେନସନ୍ ଟା ନାଁଇ ଆମେ କଉଟା ଆଣି କି ଟେନସନ ନବା ସେ ଆ ଟେନସନ ଟା କିନ୍ତୁ ସତ କଥା ଶରୀର କମେଇ ଦିଏ।
ହଁ ଟେନସନ କଣ, ଏତ ଟେନ୍ସନ ରେ ମୁଁ ତ ମାନେ ରାତିରେ ସୋଇ ଵି ପାରୁନି ଟିକେ ଶାନ୍ତିରେ।
କାହିଁକି?
ନି ଏତେ ଟେନସନ୍ ଏଇ ସବୁ ମାନେ ଟେନସନ କଣ, ମା ଦେହ ଟା ଭଲ ନାହିଁ। ମୋରୋ ଆଡେ ଦେହ ଖରାପ, ସମତେ ମାନେ ଆଡେ
ହେରା ମା ଦେହ ଖରାପ ହେଲେ ସରିଲା ଆଉ।
ସରିଲା ମାନେ ବହୁତ ମୁଁ
ନା ତମେ ଟିକେ ନିଜ କ୍ୟାରିଅର କଥା ଭାବିପାରିବ ନା ଆଡେ ନିଜ ଦେହ ଖରାପ ହେଲେ ପୁଣି ନିଜ ଶରୀରକୁ ନିଜେ ଜଗିବ ନା ନାଇଁ।
ସେୟା। କ୍ୟାରିଅର ମାନେ ମୁଁ ଯାଇଥିଲି କହୁଛି ଭୁବନେଶ୍ଵରରୁ ମୁଁ ଫେରିକି ଆସିଲି। ଏଇ ମା ପାଇଁ କେବଳ। ମାନେ ମାଆ ମାଆ ଦେହଟା ଭଲ ନାହିଁ ନା ଘରେ ଏକୁଟିଆ ବି ତାକୁ ଛାଡିବାକୁ ମତେ ଚାଲ ଯାଇଥିଲି। ଗୋଟେ ସ୍କୁଲରେ ଇଣ୍ଟରଭ୍ୟୁ ଥିଲା ଦେଇକି ଆସିଲି। ସିଏ କହିଲେ ହଁ ଜଏନ କରିବା ପାଇଁ ଶିଶୁ ମନ୍ଦିରରେ। ଦେଖିଲା ବେଳକୁ ମୁଁ ପ ନାଇଁ ନାଇଁ ଏଇଠି ଆମରି ପାଖ
ହଁ ହଁ ବୁଝିଲି ଆଉ।
ସେଇଠୁ ମୁ ଦେଇକି ଆସିଲି। ସିଏ କହିଲେ ଯୋଉ ଆସିବ ଜଏନ କରିବା ପାଇଁ। ସବୁ ହଁ ହା ହେଲା ଠିକ ଠାକ ହେଲା ଦେଖିଲା ବେଳକୁ ବାଟ ଅଧିକା ହେଇଯାଉଛି ଯାଇ ହବନି ମୁଁ ସେଥିପାଇଁ ମୁଁ ପୁଣି ମନା କଲି। ହୁଁ ଆଡେ ତ ମାକୁ ଛାଡି ପାରିବିନି ଏକୁଟିଆ। ତାର ପୁଣି ପ୍ରେସର ପୁରା ହାଇ।
ହଁ ନା ମ ଏକୁଟିଆ ଛାଡିହବ। ଆ ମୋର ଗୋଟେ ସାଙ୍ଗ ସେମତି୍। ନାଇଁ ସେମିତି କଣ କଣ କରିବା ଆମ କ୍ୟାରିଅର କୁ ଦେଖିଲେ ମାଆଙ୍କୁ ଛାଡିକି ଯାଇହବ।
ଯାଇ ହବନି ସହଜରେ ମୋ ଭାଇ ବି ଏଠି ନାଇଁ ଆମ ଘରେ ବି ହି ମାନେ ଇଏ ଉପରେ ଏକୁଟିିଆ ମୋ ମାଆ ତଳେ ଯାହା ଭଡା ହେଇଆ ଲାଗିଛି ସେ ସମସ୍ତେ ଘରେ ଅଛନ୍ତି ହେଲେ ଉପର ଘରେ ମୋ ମା ଏକୁଟିଆ ପୁରା କେହି ନାହାନ୍ତି ମା କ ଯେତେ ଡର ମାଡିବ- ସେଟା ଆଉ ମୁଁ କହିଲି ମୋ ଦରକାର ନାହିଁ ପଁ ସେଆଡେ ପଇସା କମେଇଲେ କଣ ହବ ମା ଦେହ ତ ଭଲ ନାହିଁ ଆଉ ପଇସା କମେଇଲେ କଣ ହବ।
ହଁ ନା ମୁଁ ଏଇଟି ମୋର ଗୋଟେ ସାଙ୍ଗ ସେମିତି ତା ମା ଦେହ ଭଲ ନୁହଁ ଯୋଉ ସ୍ପାଇନାଲ କଡ ନା ତାଙ୍କର କଣ ହେଇଥିଲା ଅପରେସନ ହେଇଛି ତ ଡକ୍ଟର ତାଙ୍କୁ ପୁରା ରେଷ୍ଟ କହୀଛି କରିବା ପାଇଁ ତାପରେ ଏବେ ବ୍ରେନଷ୍ଟୋଗ ହେଇଗଲା ଗୋଟେ ତ ସେ ପାଠ ପଢିକି ବି ମାନେ କିଛି କରିପାରୁନି ମାନେ ମୁଁ ବି ଯୋଉ ଲାଇନ ସେ ଲାଇନ ଚୁଜ ମାନେ ତାର ମୋର ସାଙ୍ଗ ହେଇକି ପଢୁ ତ ସିଏ ଚାହିଁଲେ ବି କିଛି କରିପାରୁନି ସବୁବେଳେ ଫୋନ କରିବ କାନ୍ଦିବ। କଣ କରିବା ମୁଁ କହେ ଛାଡ ସେ ଜିନିଷ ଭୁଲ ମା ଦେହ ତ ଖରାପ ମା କୁ ଛାଡି ଆମେ ଯାଇପାରିବାନି। ଆଉ କ୍ୟାରିଅର ଠି ଚିନ୍ତା ନାହିଁ ଆମେ ପାଠ ପଢିକି ଯଦି ରହିଯିବା କଷ୍ଟ ଲାଗିବନି। ସେଟା ହଉଛି କଥା ତ ସେ କିଛି କରିପାରୁନି ସବୁବେଳେ କହିବ।
କି ଦେଖ ବାପା ମାଙ୍କ ପାଇଁ ସିନା ଆମେ ମାନେ କହୁଛେ ହେ ତାଙ୍କ ପାଇଁ ଆମେ ଗୋଟେ କ୍ୟାରିଅରରେ କିଛି କରିପାରିଲି ନି କିନ୍ତୁ ଏବେ ସିନା ଆମେ ଦୁଃଖ ଭଗୁଛେ କିନ୍ତୁ ଆଗକୁ ଦେଖିବ ବହୁତ ସୁଖ ଅଛି। ବୋହୁତୁ ମାନେ ବାପା ମାଙ୍କ କଥା ଯିଏ ଇଏ କରଚି ବୋହୁତ ସୁଖ ମାନେ ଆ ତା ଜୀବନ
ସେମାନେ ଆମକୁ ଦୁନିଆକୁ ଆଣିଚନ୍ତି ଆମ ଖୁସିରେ ତାଙ୍କ ଖୁସି ରହୁଚି ଆମେ ତା ତାଙ୍କ ଦେହ ଖରାପ ହେଲେ ଆମେ ତାଙ୍କୁ ଛାଡିଦେଇକି ପଳେଇବା ଏଟା ତ କେବେ ନୁହଁ। କିଛି ନାଇଁ କ୍ୟାରିଅର ଅଛି ବ କ୍ୟାରିଅର ଯଦି ଆମର ଥିବ ଯଦି ଭଗବାନେ ଲେଖିଥିବେ ଆମ ଭାଗ୍ୟରେ କି ଆମର ଭଲ ହବ ବୋଲି ତାହେଲେ ମନକୁ ହେଇଯିବ କିଛି ନାହିଁ। ଆଉ ଯଦି ନଥିବ ଆମେ ଯେତେ ଚେଷ୍ଟା କଲେ ବି ହବନି ଆମେ ମାଆଙ୍କୁ ଛାଡିକି ଯାଇକି ବାହାରେ ରହି ପାଠ ପଢିବା କି ପଢେଇବା ଯାହା ବି ହୋଉ ଯଦି ଆମ କ୍ୟାରିଅର ହେବନି ଆମେ କେମତି ଜାଣିବା। ଅଫସୋସ ରହିଯିବ କାହିଁକି ଛାଡିକି ଗଲି ଅଫସୋସ ରହିବ କି ଛାଡି କି ଗଲି ମୁଁ ବି କିଛି କରିପାରିଲିନି ନା ମୋ ମାଆ ପାଖରେ ରହି ପାରିଲିନି ତ ଏଟା ହୋଉଚି ରହେ। ଅଁ। କଣ କରିବା ସବୁ ଆଡେ
ଘର ଲୋକଙ୍କୁ ଙ୍କୁ ଯାହାହେଲେ ସିଏ କଣ ଆମ ଠାରୁ କଣ ଆଶା କରଚନ୍ତି ସିଏ କେବେ କିଛି କୋହୁଚନ୍ତି ମୁଁ ତ ଯେତେବେଳେ ଭୁବନେଶ୍ଵର ଯାଇ ଥିଲ ମୁଁ ଭାବେ ମାନେ ମା ମାନେ ଆମେ ରୋଷେଇ କଲା ବେଳକୁ ମୁଁ ଭାବେ ମୁଁ କହେ ଆମେ ରୋଷେଇ କରଚୁ ଏତେ କଷ୍ଟରେ ଟିକେ ତେଲ ପକେଇବୁ ଟିକେ ଇଏ କରିବୁ କଣ ଥିଲେ ଖାଇଦୋବୁ ନହେଲେ ନାହିଁ ଚୁନା ଓପି ଦୋବୁ। ଏମତି ଆଉ ଆମ ଘରେ ଆଜି ନାହିଁ ତ ବାବା ଆଣିବ। ବାବା ଆଜି ଏଇଟା ଆଣିବ ବାବା ଆଜି ସେଇଟା ଆଣିବ ବାବା କେମତି କିଛି କିଛି କହିବେନି ନେଇ ଆସିବେ ତ ଆମେ କଣ ପଚାରୁଚେ ତାଙ୍କ କତିରେ ପଇସା ଅଛି କି ନାହିଁ। ସେଇଟା ସେମାନେ ନା ହିଁ କୋହୁନା। ଆମେ ପାଞ୍ଚ ଟଙ୍କା ମାଗିଲେ ଦଶ ଟଙ୍କା ଧରେଇ ଦୋଉଚନ୍ତି।
କଥା ତ ସେୟା ଯାହାବି ଦରକାର।
ସେୟା।
ପଢିବା ପାଇଁ ଆମେ ଦେଖୁଚୁ କଷ୍ଟ ହୋଉଚି କିନ୍ତୁ ଏପଟଟା ପଢ଼ିବ ତ ହଁ ପଢିବ ଯଦି ଠିକ ଅଛି ମୁଁ ଦେବି। ଆମେ ଜାଣୁଚୁ କଷ୍ଟ ହୋଉଚି ଆମକୁ ବି କଷ୍ଟ ହୋଉଚି କିନ୍ତୁ କଣ କରିବା ଆମର ବି କ୍ୟାରିଅର ହୋଉ ଦିଅ ଯଦି ଚାହୁଁଚନ୍ତି ତମେ ପଇସା ଦବା ପାଇଁ ଦିଅ ଆଉ କଣ କଷ୍ ଷ୍ଟ ଆମକୁ ବି ହବ ଆମେ ଟିକେ ଖର୍ଚ୍ଚ କମେଇବାକୁ ପଡିବ ତ ଜଣଙ୍କର ରୋଜଗାରରେ ତିନିଚାର ଜଣ ଚଳିବା ବୋହୁତ କଷ୍ଟ।
ବୋହୁତ ଜଣ କଷ୍ଟ ମାନେ
ବୋହୁତ କଷ୍ଟ ତମେ ଯାଇକି ସେତିକି ଷ୍ଟେବୁଲ ହେଇକି ଇନକମ କରିବା ପାଇଁ ତମକୁ ବୋହୁତ କଷ୍ଟ କରିବାକୁ ପଡିବ।
ବୋହୁ କଷ୍ଟ ତ ହଁ।
କୁହନି ଆଉ ସେ କଥା ମାନେ ଯଦି ଯାହା ଘରେ ଟିକେ ସେମତି ଫାଇନାସ୍ ନା ମିଡିଲ କ୍ଲାସ ହେଇଥିବେ ସେମାନ ଆଉ ଦିଟା ପିଲା ହେଇଥିବ ଜଣଙ୍କୁ ସାକ୍ରିଫାଇସ୍ କରିବାକୁ ହିଁ ପଡିବ ପାଠରେ।
ନିଶ୍ଚିନ୍ତ ଆଜ୍ଞା ମୋ କେଶ ତ ସେୟା ହେଇଚି। ନା ଆମେ ମିଡିଲ କ୍ଲାସ ନା ଯାହା ବି ହେଲେ ଭାଇ ମୋର ଇଞ୍ଜିନିୟର ହେଲା ଭାଇ କି ଇଜିନିୟରିଙ୍ଗ ପଢେଇଲେ। ସିଏ ବି ଭଲ ପଢୁଥିଲା ସ୍କୋଲାରସିପ ପାଇକି ବି ସେତେବେଳେ ପଢିଲା। ଇଞ୍ଜିନିୟରଟା କଲା ଇଞ୍ଜିନିୟରିଂଟା କଲା ସିଏ। ଏ ଡିପ୍ଲୋମାଟା କରିଥିଲା ଯେ ସ୍କୋଲରସିପ୍ ହେଇକିନା ଡିଗ୍ରୀ
ଭଲ ସେପଟେ ଇନକମ ସେ କରିବେଣି।
ସିଏ ଡିଗ୍ରୀ ଲାଇନଟା କଲା ଡିଗ୍ରୀଟା ତାର ମାନେ ଘରୁ ପଇସା ଯାହା ଗଲା ସବୁ। ହେଲେ ଗୋଟେ ପୁଅ ଆଉ ମୁଁ ସି ବାବା ଏ ଏକା ରୋଜଗାର କରୁଥିଲେ ନା ଦୋକାନ ଥିଲା ଆଉ ବାକି ଘ ଘରେ ମୋ ଅଜା ଆଇ ସେତେବେଳେ ଘରେ ପଡିଗଲେ। ସେଟୁ ମା ର ଦେହ ଖରାପ ହେଲା ମୋର ଅପରେସନ ହେଇ ହେଲାଣି ସବୁ ସେତିକି ବେଳ ସବୁ ହଇରାଣ ମୋ ଭାଇ ପୁଣି ଦଶ ବର୍ଷ ଘରେ ବସିଲା।
କୁହନି ସେ ସେ ମାନେ ନାଇଁ ଆମେ ଏତେ ନୁହଁ ତଥାପି ତମ ସେମ ପରିସ୍ଥିତି ଆମର ସେ କିନ୍ତୁ ଏତେ ଇଏ ନାହିଁ ମୋ ଯେହେତୁ ଜେଜେବାପା ଯିବୁ ସେ ଆଗରୁ ମରିଯାଇଛନ୍ତି।
ଆମର ଡେଲି ମାନେ ଡକ୍ଟର ଗୋଟେ ବନ୍ଧା ଡେଲି।
ସେଟା ସେ ଅସୁବିଧା ନାହିଁ। କିନ୍ତୁ ଜଣେ ଇନ୍‌କମ୍ ରେ ମିଡିଲ୍ କ୍ଲାସ ହିସାବରେ ତାପରେ ଆମେ ଚଳେଇବା ଟା ବହୁତ କଷ୍ଟ ମୁଁ ତାପରେ ମୁଁ ଟିକେ ପଢେ ବୁଲି ଭଲ ମାନେ ମତେ ଘରେ ପଢେଇଲେ ତ ମୋ ଭାଇରେ ଟିକେ କମ୍ପ୍ୟୁଟର ଲାନି ଇଚ୍ଛା ତ ତାକୁ ସେପଟେ ପଢ଼ିଆଉଛି କିନ୍ତୁ ଗୋଟେ କୋର୍ସ ପାଇଁ ତାର ଦି ଲକ୍ଷ ଟଙ୍କା ଦରକାରଏ ରହିଗଲା ନା। ଦେ ଯଦି ପଢୁଛି ତାକୁ ପଢେଇ ଦିଅ ମୁଁ ମୁଁ ଇନକମ୍ କରିବି ସେ ପାଠଟା ପଢିବି ତାଙ୍କୁ ଏଜ୍‌ ଏତେ ନୁହଁ ନା। ସେଥିପାଇଁ ତ ମୁଁ ଇନ୍‌କମ୍ କରିବି ସେ କୋସ୍ ଟା ମୁଁ କରିବି ଯେହେତୁ କମ୍ପ୍ୟୁଟର କୋର୍ସ ଯେବେ ବି କରିହବ। ସେ ପାଇଁ ସେ ରହିଗଲା କହିଲା ଯେହେତୁ ତାକୁ ବୟସ ହଉଛି ତ ସେ ପାଠ ପଢୁ। ମୁଁ ଯେବେ ଇନକମ୍ କରିବି ମୁଁ ସେ କୋର୍ସ କରିଦେବି ସି ଟିକେ କମ୍ପ୍ୟୁଟର ଲାଇନ୍‌ ରେ ଶିଖିଛି ସବୁ ନା। ଏମିତି ବସିକି କରେ ସବୁ ୟୁଟ୍ୟୁବ ଫୁଟୁବ ଇଏ କରୁଛି ତ ତାକୁ ଇଏ ହେଇଯାଉଛି ତ ସେ ଭଲ ହେଇନି ଯାଉଛି। ସେ ଟିକେ ରହିଗଲା କହିଲା ନାଇଁ ସେ ବଡ ସିଏ ଯେହେତୁ ସିଏ ପଢଉଛି। ଝିଅ ପିଲା ବି ଆଉ ଆମକୁ କେତେ ବର୍ଷ ଘରେ ରଖିବେ କହିଲ।
ସେଇଆ।
ମାନେ ଆମେ ଖାଲି ଯୋଉ ଯାହା ଘରେ ଦିଟା ଝିଅ ନା ସେମାନେ ଫୋର୍ସଫୁଲି ବାହା ହେଇ ଯାଉଛନ୍ତି ବଡ। ସେମାନେ ଯେହେତୁ ଆମେ ଗୋଟେ ଗୋଟେ ଆମେ ଟିକେ ଘରେ ଫୋର୍ସ କରୁଛୁ ନାଇଁ ଆମକୁ ତିରିଶ ବର୍ଷ ଟାଇମ୍ ଦିଅ।
ସେଇଆ ଆମେ ବି ରହି ରହି କେତେ ଦିନି ସେ ତିରିଶ ବତିଶି ଭିତରେ। ଆଉ ତ ଆମେ ଆଗକୁ ରହିପାରିବାନି।
ଆରେ ଫୋର୍ସ ହିଁ କରାଉଛି ମୁଁ ତ ଘରେ ସତ କଥା ଆପଣ ମନା କରିଦେଇଛି କି ମତେ କହିବ ହିଁ ନାଇଁ ଆଉ ଆଠ ବର୍ଷ ପରେ ଯୋଉ କଥା କହିବ ତ ଆଠ ବର୍ଷ ଭିତରେ ଯଦି ମୁଁ କିଛି ନ କଲି ଆଉ ରଖିବି କି ସେମାନେ। ରଖିବେନି ତ ଆମେ ଗୋଟେ ଜହ ଏଇଟା ତ ବାଧ୍ୟ ଯାହାଗଲା ଆଉ ଗୋଟେ ତ ସେ ସେଗୁଡାକ କଣ କହିଲେ ଗୋଟେ ରହିଯାଇଛି ସମାଜରେ ବ ନହେଲେ ସେଗୁଡା ସବୁଠୁ ବେକାର ଧନ୍ଦା।
ସବୁ ମେରେ ସମସ୍ତଙ୍କ ବଂଶ ପୁଣି ବଢିବାକୁ ପୁଣି ଦରକାର ନା ନାଇଁ।
ଆ ମୁଁ ସବୁବେଳେ ନା କୁହେ ମୋ ଭାଇ କି କୁହେ ତୁ କହ ନା ମତେ ରଖିବୁ ଯଦି ମୁଁ ରହିବି। ରଖିବି ନା ହଁ ମୁଁ କଣ ମନା କରୁଛି କି କିଛି ନାହିଁ ଆମେ ଭାଇ ଭଉଣୀ ରହିବା। ଘରେ ସମସ୍ତେ ହଁ ତୁ କହୁଥା ସେ ଯଦି ଆଉ ମଙ୍ଗିବନି ଦେଖିବୁ।
ସେ କଥା କିଏ କହିବ ଆମେ ଯଦି ମାନେ ସେତେବେଳକୁ ଯଦି ଭାଉଜା ଆସିଲେ। ସିଏ ଯଦି ଭଲ ନ ପଡିବେ ଆହୁରି ହଇରାଣ।
ଏବେ ଗୋଟେ ମାଇଣ୍ଡ ସେବେ ଗୋଟେ ମାଇଣ୍ଡ ତ ସେଇ ହିସାବରେ।
ଆମେ ସେ ଭାଇ ଭଉଣୀ ସମ୍ପର୍କ କିନ୍ତୁ ଯଦି ଭାଉଜ ଆସିବ। ମଝିରେ ଯଦି ଭାଉଜ ଭାଉଜ ଯଦି ଭଲ ପଡିଗଲେ ତ ବଢିଆ।
ହୁଁ ହୁଁ ହୁଁ ଆଉ ଗୋଟେ କଥା ଭାଉଜ ମାନେ ଭାଗ୍ୟ ତ ଭାଗ୍ୟ ଆଉ ଯଠି ଭାଇ ଠିକ୍‌ ଥିବ ନା ନା ଏଇଟା ଠିକ୍। ସେଇଟା ଭୁଲ କହୁଥିବ ତ ସେ ଚଳିଯିବ ଆଉ ଯଦି ଭାଇ କହିବ ନା ମୋ ସ୍ତ୍ରୀ ଯାହାବ କହୁଛି ସେଇଟା ଠିକ୍ ତ ସେମିତି ହେଲେ ଆମକୁ ଆମକୁ ଚଳିବାକୁ ହିଁ କଷ୍ଟ ହବ।
ହଁ।
ସେତେବେଳେ ଆମକୁ ଭାବନା ଆସିବ କି ନା ମ୍ୟାରେଜ କରି ଯାଇଥିଲେ ଭଲ ହେଇଥାନ୍ତା।
ତ ସେପାଇଁ ଛାଡ ସେ ଯାହା ହବ ଆଉ କଣ କରିବା। ଯାହା ଭାଗ୍ୟରେ ଥିବ।
ଯାହା ଭାଗ୍ୟ।
ହଁ ଅ।
ନାଇଁ ଗୋଟେ ଗୋଟେ ମାନେ ବୋହୁ ବି ଭଲ ପଡି ଯାଉଛନ୍ତି।
ଦେଖ ଆମେମାନେ ହିଁ ଝିଅ ଆମେମାନେ ହିଁ ଆଗରେ ଯାଇକି ବୋହୁ ହବା ତ ମୁଁ ବି ବୁ ବୁଝିପାରେନି ଏଇ ଝିଅ ମାନେ ବହୁ ହେଲା ପରେ ତାଙ୍କ ମାଇଣ୍ଡ ସେଟ ଚେଞ୍ଜ କାଇଁ ହେଇଯାଏ।
ମାଇଣ୍ଡ ସେଟ୍ ଚେଞ୍ଜ ନୁହଁ ସେମାନେ ମାନେ ନିଜର ହିଁ କରିବାକୁ ଚାହାନ୍ତିନି।
ହଁ।
ସେମାନେ ନିଜ ନିଜର ହିଁ କରିବାକୁ ଚାହାଁନ୍ତିନି ମୁଁ ଏଇ ଯୋଉ ମୁସଲିମ ଘର ସବୁ ଯାଉଛି ଦେଖୁଛି ସେମାନେ ସେ ଦି ଯା ପୁରା ଦି ଭଉଣୀ ଭଳିଆ ମୁ ତିନିଟା ଘର ମୁଁ ଦେଖିଲିଣି ସେମାନେ ସେ ଦି ଯା ଯେମିତି ଦି ଭ ଭଉଣୀ ଭଳିଆ ପୁରା।
ସିଏ ବା ମା ପେଟର ଭାଇକି ନ ଭାଇକି ଦାଦା ପୁଅ ବଡା ବାପା ପୁଅ କୁ ବାହା ହୁଅନ୍ତି ତ ସେ ଦି ଭଉଣୀ ଯଦି ଦି ଯା ହେଇ ଯାଇଥିବେ।
ନା ସି ଜଣେ ଭାଉଜ ଆସିଛନ୍ତି ଭଦ୍ରକରୁ ଆଉ ସାନ ଭାଉଜ ଯିଏ ସେ କ